ହ୍ୟାଲୋ। ତମର ଏଥର କ ମହା ତମର ଲୋନ ଉଠେଇଲଣି?
ନା ନା ଆମର ମହାସଂଙ୍ଘ ଉଠୁଛି।
ହଁ ଏବେ ପା ଏଇ। ଆମର ସିଆର ପି ଆସିକି କହିଲେ ଆଉ ତମେ ମହାସଂଘ ଲୋହନ ଉଠା ବୋଲି ଆଉ ଆମର ଆଜି ମିଟିଂ ଚାଲିଥିଲା।
କାଇଁ ଆମୁକ ତ ଆସିକି କହିନି।
ଆଉ ସେଇକୁ କଥାବାର୍ତ୍ତା ହଉ ଥୁଲୁ ଆଜି ଯାଇକି ଆଉ।
ଓହୋ। ତୁମର ଏଇ ଆଗେ ସବୁ ଓଟିପି ଫୋଟିପି ପଠେଇଲା କି?
ହଁ କଣ କହିଲ?
ତମର କୋଉ ଓଟିପି ପଠାଉଥିଲା କି?
ଆଜି ନା ହଁ ହଁ ହଁ ଆଗରୁ ନୁହେ ଏଇ ହୁଁ ଚାରି ଛଅ ଦିନ ହେଲା ଖାଲି ପ୍ରେସିଡେଣ୍ଟ ସେକ୍ରେଟାରୀରୁ ନଉଛି। ଓଟିପି
ନେଇକି ତାପରେ ଆସିିକି ମିଟି ଟିଙ୍ଗି ଆଜି କରିଥିଲା।
ଆଜି ଆସିକି ମିଟିଂ ସିଏ ଆଶି ନାହିଁ ଆମକୁ କହିଲା ତମ ଭିତରେ ମିଟିଂ କର ବୋଲି ତମର ଉଠେଇବ କି ନାହିଁ। ମିଟିଂ କରି କହିଲେ। ଯାଇକି ଆ ଆମେ ଇଏ କର
ମା ସାଙ୍ଗରେ ଉଠେଇବ।
ହ ମା ସାଙ୍ଗରେ ଉଠେଇବ। ଆଉ ସେଇଆକୁ ସେ ତ ଦୁନିଆ କଥା ଆମର ବହୁତ ଝଗଡା ଲାଗୁଛନ୍ତି ଏଠି। ହଁ ଝଗଡା ଲାଗୁଛନ୍ତି। ସେଇ ବେଶି ଟୁଟୁ ଦଦା ହର ଖୁଡ଼ି ସେ ବେଶି ବଦମାସ ଅଛି ଆମ ଗ୍ରୁପ ଭିତରେ।
ହୁଁ।
ଆଉ ଗ୍ରୁପ ଅଛି ସିଏ କଣ ସେ ସିଆରପି କି କହିଛି ଅଭଦ୍ର ମଭଦ୍ର ଆଉ ତୁ ଗୋଟେ କଥାକୁୁ ତୁମେ ଯଦି ମତେ ଅଭଦ୍ର କହିବ ମୁଁ ତମକୁ ଅଭଦ୍ର କହିବିନିି କିଏ ଆଜିକାଲି କାହାକୁ ଛାଡୁଛି।
ଛାଡୁ ନା ନିଜ ସ୍ୱାମୀ ତ ଛାଡୁନାହାନ୍ତି।
ହଁ ଛାଡୁନାହାନ୍ତି ତମ ସିଏ ଫାଷ୍ଟ ଗୋଟେ ମାଷ୍ଟର ଆସିଥିଲା ଦବ ବୋଲି ଆମକୁ କହିଲା ଏଚ ଡି ଅଫିସ ଯୋଉ ନୁହେଁ ନା ମାଷ୍ଟର ଟା। ସେ ସେ ଆସିଥିଲେ ସେଠୁ କହିଲେ ତମର ତମ ଗ୍ରୁପ ଟା ନମ୍ବର ୱାନରେ ଅ ଅଛି ଆଉ ଆମେ ଦବୁ ତମକୁ ଲୋନ?
ହୁଁ।
ତମେ ଲୋନ କରିବ କି ଆଉ ତମେ ତ ସବୁ ଗ୍ରୁପ ହେଇକି ବସିଲ ଗୋଟେ ମିଟିଂ କଲ ତାପରେ କହିଲେ ହଁ ଆମେ ଉଠେଇବା। ଥରେ ଦି ଦିତୀୟ ଥର ମିଟିଙ୍ଗ ହେଲା ତମେ ସବୁ ଦେଲ।
କୋଉଥିରେ କୋଉଥିରେ କେଇଁ ଟାରେ କେଇ ଟାରେ
ଆ ସ୍ଵୟଂସବା ଥ୍ରୋରେ ସେଟା ହବ। ହେଲା ମାଧ୍ୟମରେ ହବ। ଆଉ ଦେଖିଲା ବେଳକୁ ତମେ ତ ରାଜି ହେଲ ପୁଣି ତମର ଡକୁମେଣ୍ଟ ବି ସବୁ ଦେଲ ଆଧାର କାର୍ଡ ଭୋଟର ଆଇ କାର୍ଡ ବ୍ୟାଙ୍କ ପାସବୁକ୍ ସବୁ ଦେଲ।
ହୁଁ।
ତୃତୀୟ ଥର ସେ ଯୋଉଠୁ ଆସିଲେ କହିଲେ ତମେ ଏତିକି ଡେଟ ରେ ଚାଲ ଅ ଏ ଚି ଡି ଅଫିସ ଯାଇକି ସେଠୁ ପଇ
ସେଟା କୋଉଠି ମଙ୍ଗଳପୁର।
ଧାମନଗର।
ହୁଁ ହୁଁ।
ଆଉ ସେଠୁ ସେଇଠୁ ତ ଚାଲିଲା ତାଙ୍କର ପାଲା ଆଉ। ହଁ ମୋ ଦୋ ଦେଇଦେଲେ କହିଲେ ଏଇ ମାଷ୍ଟରକୁ ଡକେଇଥିଲା ଆଉ ଆର ପଇସା ଦରକାର। ସେଇଥିପାଇଁ ଇଏ ତି କରୁ ଛି ଗଲା ଦୁନିଆ ଝଗଡା ଝାଣ୍ଟି ଲାଗିକି ସେ ଯୋଉ ଖୁଡି ଯଉ
କହିଲଣିି।
ଖୁଡ଼ି ଯୋଉ ଅଭଦ୍ର କଥାରେ ଗାଳି ଦେଲା ଛାଞ୍ଚୁଣି ପହଁରା ଉଠେଇଲା ମାନେ ଏମିତି କ
କଣ ସିଏ ଏତେ ବଦମାସ୍ ନା?
ସେଠୁ କଣ ହେଲା ଗଲା ଉଁ ସି ଆର ପି କାନ କୁ କଥା ଗଲା। କଥା ଗଲା ଯୋଉଠୁ ସେ ତାକୁ ଗାଳି ଦବ କି ନାଇଁ। ତୁମେ ତ ଜଣକୁ ସମ୍ମାନ କରନା। ଆଉ ଯୋଉ ଫେରେ ତମେ ସମ୍ମାନ ପାଇବ ବୋଲି କେମିତି ମାନେ ଭାବୁଛ କୁହନି ଦେଖିଆ।
ହଁ।
ସେଠୁ ଆଜି ମିଟିଂ ରେ ସେଇ କଥା ପକେଇଲା। କହିଲା ମତେ ଅଭ ଅଭଦ୍ର ମଭଦ୍ର କହିଲେ ମତେ ଅଭଦ୍ର ଯିଏ କହେ ମତେ ଭାରି ବାଧେ।
କିଏ ମଞ୍ଜୁ ମଞ୍ଜୁ ମଞ୍ଜୁନୁ ତମ ସି ଆର ପି ମଞ୍ଜୁ ପା। ଛୁଟି।
ନା ନା ମଞ୍ଜୁ ନୁହେଁ। ଆମର ସି ଆର ପି ହଉଛି ଛି ରଞ୍ଜୁ ଦିଦି।
ହଁ ହଁ ତା ନାଁ ରଞ୍ଜୁ ମୁ ମଞ୍ଜୁ କହୁ କ ହ ହୁଁ।
ଠୁ ଏମିତି କହିଲି। କହିଲି ସେଇଠୁ କହିଲା ମତେ ଯିଏ ଅଭଦ୍ର
ଭଲ ଲୋକ ଟା। ଆମର ଯିଏ ଏକ ଧୂଳିଆ ଜନ୍ଦା ମୂଳରୁ କାମ କରିବନି ଖାଲି ଘରେ ବସିକି ଘଣ୍ଟା ନାଇକି ବସିବ।
ହଁ ବା ସେଠୁ ସିଏ ଏମିତି କହିଲା ଏଇଠୁ କହିଲା ମତେ କାହିଁକି ଅଭ କହିଲା ମତେ ଅଭଦ୍ର କହିଲେ ମତେ ବହୁତ ବାଧେ। ମୋ ଭାଉଜ ହଉଛି ଓକିଲ। ମୁଁ ଯଦି ଏଇଭଳିଆ ମୋ ଭାଉଜଙ୍କୁ କହିବି ସେ ତା ନା ରେ ଗୋଟେ କେସ୍ ଦେଇଦବ ତା ଚାକିରି ପଳେଇବ। ସେଇଠୁ ସେଇ ଟୁକୁଆ ଦାଦାର ଖୁଡି ହଁ। ସେଇଠୁ ମୁଁ କହିଲି ଆଉ ଓକିଲ ଯୋଉ ଏରିଆର ଓକିଲ ସେଇଠି ସିଏ ଆଉ ଓକିଲାତି ଦେଖେଇବ ନା। ଆଉ ସବୁ ଏରିଆରେ ଦେଖେ ଦେଖେଇବ ଉଁ। ଆଉ କେମିତି ଦେଖେଇବ ଗୋଟେ କଥା କୁହ, ତମ ତମ ପଟ ଓ। ଓକିଲ ତମ ପଟରେ ସିଏ ଓକିଲାତି କରିବ ଆଉ କଣ ଏପଟରେ ଓକିଲାତି କରିପାରିବ କି? ତା ନାଁରେ କେସ୍ କଣ ଦବ? ଆଉ ତମେ ତ ସମ୍ମାନ ଦେଇପାରିବ ନାଇଁ ସମ୍ମାନ କଣ ପାଇବ।
ହୁଁ।
ହ ।
ସେ
ହଁ ଏଇ କଥା କହିଲ ହେଇଛି କଥାବାର୍ତ୍ତା କରୁନି ସେଇ ଦିନଠୁ କରୁନି ତିନି ଚାରି ମାସ ହେଇଗଲାଣି। କଥାବାର୍ତ୍ତା କରୁନି ମୋର ବି କିଛି କହିଲେ ମୁଁ ତାକୁ ବି କିଛି କହିଲି ମୁଁ ଏପଟରେ କହିଲି ମାନେ ସ ବାସ୍। ତାରେ।
ସେ ଏତେ ବୋଧେ
ହଁ ବଦମାସ ବୋଲି ସେ ମେନ୍ କଥା ଭାରି ମାନେ ଦି ପଇସା ରଖିଲାଣି ତ ବର୍ତ୍ତମାନ ସେ ଦାଦା ଟିକେ କରୁନାହାନ୍ତି କି ଫର୍ଜରୀ କାମ ସବୁ ଏଇ ଯୋଉ କାହାର ଜମି ବିକା ହବ କାହାର ଜାଗା ବିକା ହବ। ସିଏ ଟିକେ ତା ଭିତରେ ଯେମିତି ମିଡ଼ିଏଟର ଭଳିଆ ପଶିକି ସବୁ ବୁଝାବୁଝି କରୁଛନ୍ତି। କଲା ଆଳ ଓ ଯାର ଯେତେ ପଇସା ହେଉଛି ଇଏ ପରସେଣ୍ଟ ଅନୁସାରେ ପଇସା ପାଉଛନ୍ତି।
ଓହୋ କରୁଛନ୍ତି ତାପରେ କ୍ଷୀର ଦହି ଛେନା ବେପାର
ହଁ ସବରା ମିଠା ଦ ଦୋକାନ ହଁ ମିଠା ଦୋକାନରେ କିଛି ନା ସେ ମିଠା ଦୋକାନ ପଇସା ସେ ସାନତାରେ ରଖେ। ଆଉ ଆ ତାର ହଉଛି ଗାଈ ଗୋରୁ ପଇସା ଆଉ ତା ସ୍ଵାମୀ ପଇସା ତାର ଆଉ।
ହୁଁ
ସେଇଥରେ ଟିକେ ଅଧିକା ପଇସା ରଖିଲାଣି ତାପରେ ତା ବାପ ଘର ଟିକେ ଜମିଫମି ବିକିକି ଯୋଉ ଝିଅ ମାନଙ୍କୁ ଗୋଟେ ଗୋଟେ ଭାଗ ଦିଅନ୍ତି ତାକୁ କିଛି ଭାଗ ଦେଇଥିଲେ। ସେ ପଇସା ପଇସା ବି ରଖିଛି ତାର ସେ ପଇସା ଗର୍ବି ତ ବହୁତୁ ହେଲାଣି।
ଓ ହୋ
ଇଏ ଯେ ମାନେ ଆମର ଏଇଠି କହୁଛି ମୁଁ ମୋ ଭଳିଆ କେହି ନାହାନ୍ତି। ମୋ ଭଳିଆ ଧନୀ କେହି ନାହାନ୍ତି।
ପଇସାଟା ଇଏ ଭଗବାନ। ଆଜି ଅଛି କାଲି ନାଇଁ ପଇସା ସବୁଦିନ ନହିଁ। ହଁ ମଣିଷ କହିଲା ବେଳେଆ ଜୀବନ କେତେବେଳେ ଚାଲିଯିବ ଠିକ କି ନାଇଁ।
ଠିକ ନାଇଁ ଆଉ କିନ୍ତୁ ତାର ସେଇଟା ଭାରି ଗର୍ବ। ଆଉ ଆହୁରି ଗୋଟେ କ ଥାପୀ ସିଏ ନା ହୁଁ ସବୁ ବେଳେ ଏ ଆମ ଟିକିନା ସ୍ତ୍ରୀ ଟାକୁ ବି ମୁଁ ଏଇ ତମକୁ କହୁଛି। ସି ଶିଖଉଛି ସବୁବେଳେ ଫୋନ ନମ୍ବର ସମସ୍ତଙ୍କର ରଖିଦେଇଛି। ମୁଁ କହିବା କଥା ତମ ମୋ ଘର କା ନମ୍ବର ମୋ ପାଖରେ ତ ନଥିବ। ହୁଁ ମର କଣ ଦରକାର କାହା ଘର ଭାଙ୍ଗିବା?
ଭାଙ୍ଗିବା।
ସିଏ, ତାର ସବୁବେଳେ ୲ଏମତି ଆମରି ଆ ସହିତ, ତା ସହିତ ଗପି, ଗପି, ଗପି, ଗପି ୲ମାନେ, ଆମ ବାସନ୍ତିୀର, ତାର ବି ବହୁତ, ଭଲ ୲ ହୁଁ, ହୁଁ, ବହୁତ ଭଲ ୲ ବାସନ୍ତିୀର ତାର ମଝିରେ, ମଝିରେ କଥା ହୁଅନ୍ତି ୲ଫୋନ କରନ୍ତି, ଫୋନ କରା, କରି କଥା ହୁଅନ୍ତି, କଣ, ହେଲା ୲ କଣ ନାହିଁ, ଭଲ ମନ୍ଦ ୲ମୋ କହିବା କଥା, ସେ ବାସନ୍ତି କଥା ୲ ତୁ ଭାଗ ନବୁ, କାହା କ ତୁ ତୋ, ଭାଇ ମାନଙ୍କ କ-
ଭାଗ ନବୁ, ମୋ କତିକି ତ କରନୁ, ତା ପାଖ କୁ, କରଛୁ ୲
ହୁଁ, ତା ପାଖକୁ କରିବାର କାମ, କଣ? ସେ, କଣ ଭାଗ ଦବ, କି?
ସେଇଆ,
ଏମିତି କରି, କରିକି ହେଇପା, ରଜରେ ଉ ବାସନ୍ତିୀ, ଆଇଲା ଖାଲି ଦି ମିନିଟ୍ ୲ ଏପଟ, ସେପଟ ଏମିତି, ବୁଲିଗଲା ୲ କହିଲା ନଡିଆ, ଅଛି ନା ଦିଅ ୲ ନଡିଆ, ଦଶ ପନ୍ଦର ଟା ବେଗରେ, ପୁରେଇଲା ୲ନେଲା ଚାଲିଲା ୲
ନଡିଆ, ନେଇକି ଗଲା?
ହଁ, ନଡିଆ ନେଇକି, ପଳେଇଲା ୲ ଆଉ, ମନା କ ତମେ ତ ଜାଣିଥିବ ୲ମୁନା ତାର, ଆଗ ବର୍ଷ କଣ, ତେରସ୍ତା ବର୍ଷ, ତିନି ଚାରି ବର୍ଷ ହେଲା ୲ ଯୋଉ ରଜରେ, ଆସୁଛନ୍ତି ୲ ସେ, ଲିସା ତାର ରହିବ ୲ ତା ବାପଘର, ମୁଁନା ତାର ରହିବ ଏଠି ୲
ହୁଁ,
ଆଉ, ସିଏ ତାର ଦିନ, ରାତି ବୁଲିଲା ୲ ତା କାମରେ ସିଏ ତାର ମାତିଲା, ଆଉ ସିଏ ତାର ଆସିଥିଲା, ଯେ ସେମିତି ବା, ବନ୍ଧୁ କୁଣିଆ ଭଳିଆ, ଆସିବ ଘଣ୍ଟାଟେ ବୁଲିଲା, ଚାଲିଲା ୲ ଆଜ୍ଞା ମୁଁ, କହିବା କଥା-
ହଁ,
ଗୋଟେ, ତମକୁ ସିନା ତମ ବାପା, ମା ଜନ୍ମ ଦେଇଥିଲେ ୲ ଖୁଡି, ଶାଶୁ କି ଯୋଉ, ଯୋଉ ଶଶୁର ସାନ, ସ ଶଶୁର, ସେ ତମ ପାଇଁ, କିଛି କରିନାହାନ୍ତି? କରୁନାହାନ୍ତି, ନା? ତମର ବା, ସା କତିରୁ ଭଲ, ମନ୍ଦ କତିରୁ କିଏ, କରି ଥିଲା ୲
ସେଇଆ ବା ୲
ତମେ କଣ ଏମିତି କର୍ତ୍ତବ୍ୟବନି କଣ ଆମର ଏମିତି ଘର ଦୁଆର ନାହିଁ। ତମେ ଦି ଦ ଦିନେ ବି ଶାଶୁଘରେ ରହିବନି ନା ଦିନେ ବି ଶାଶ ଶାଶୁଘରେ ରହିବନି ନା। ହୁଁ ଯୋଉ ପନ୍ଦର ଦିନ ଆସ ଆସିବ ସେଇ ବାପା ଘରେ ବସିି ବସିକି ଯିବ।
ଯିବ ତାପରେ ତୁ ଗୋଟେ ଘର ଦୁଆାର କରିଛ ଜଣେ ତୁମ ଘରକୁ ଆଗେ ଆସୁ ଆଇ ତୁ ତ କରିବା ଟା କେତେ କଥା।
ହଁ ତମେ ଏମିତି କଣ ମାନେ ଇଏ ଗୋଟେ ଦିନ ରହିବୁ କି ଦି ଦିନ ରହିବୁ ଆମ ଘରଟା ଟିକେ ଖରକା ଫୁର୍କା ଭଲ ମନ୍ଦ କରିଦଉ ସି ଜଣେ ଲୋକ କେତେ କରିବ ଏଇଟା ତୁମେ ଗୋଟେ ଭାବିବା କଥା। ସେଇଟା ଭାବୁ ନା ନା ଜଣେ ଅଛି ତ କରୁଛି ତ କରୁ। ଆମେ କାହିଁ କରିବୁ। ଆମେ ଆମର ବୁଲମୁ ଆଉ କଣ?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
ଏ ଚୁପଚାପ ହଁ ଚୁପ ଚୁପଚାପେ କିନ୍ତୁ ତମା ଜାଣିନ ଯେତିକି ଚୁପଚାପ୍ ସେ ସବୁ ଗୋଠ ର ହମା
ହଁ।
ଜାଣିଥିବ ଏତିକି କଥା। ହୁଁ ଚାଲ।
ସେ ବେଳୁରୁ ଗ ର କମଲ ନୁହଁ କି? ଗୁମା ରଖମା।
ସେ ଚୁପଚାପ କିନ୍ତା ଭିତର ଭାରି ମାନେ ଘୁମାଣି। ଡି ଆସି
ହଁ।
ଆଉ ଯିଏ ଯାହା କରୁଛି କରୁ ଆଉ କଣ କରିବା ଆମେ କଣ ଆମେ ଆଉ କଣ କରିପାରିବା ଆମେ ତ ଦେଖୁଛନ୍ତି ଆମ ମୁରବୀର ମାନେ ଏତିକି କାପାସିଟି ଆମେ ସେଥିପାଇଁ ତ କିଛି ଆଗେଇ ପାରୁନାହାନ୍ତି ନା।
ହଁ।
ସେମାନେ ଯଦି ଷ୍ଟ୍ରଙ୍ଗ ଥାଆନ୍ତେ ଆମେ କାହିଁକି ଏତେ ଇଏ ହେଇ ଥାନ୍ତେ।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
ଏମିତି ଆଉ କହିଲେ କଣ ହବ?
ତୁମର ବା ଏକଉସି ଆ ହବ ନା କଣ?
ହଁ ଆମର ବୁଧବାର ଏ କୋଇଶିଆ ପୂଜା ହବ।
ଆଉ ର ମୁଁ କାଟିକି ଏପଟରୁ କରେ ଏଇଠି ହେଇଯିବ ସେ ତମେ କରିଦବ ତାପରେ ଯାଇ ହଁ ଦଶଟା। ହୁଁ।